ହାଲୋ।
ହଁ।
ହଁ ଆପଣ ଏବେ ଫ୍ରି ଅଛନ୍ତି?
ହଁ ଏବେ ଫ୍ରି ଅଛି।
ଅଁ କଁ କରୁଚନ୍ତି?
ଏବେ ବସତିଲି କିଛି କାମ ନାହିଁ ନାଁ ଏ ଟାଇମ୍ ଟା ବସଚୁ ଆଉ।
ଅଁ ହଁ।
ଆପଣ?
ହଁ ମୁଁ ବି ଏଇ ବସିଥିଲି ତ ସନ୍ଧ୍ୟା ଦିଆ ବି ହେଲାଣି। ସନ୍ଧ୍ୟା ଘରେ ଦିଆଯାଉଛି, ମୁଁ ବସିଛି ବାହାରେ ଆ,।
ଅଛି ଏଇଠି।
ଆଉ କଣ ଖାଇଥିଲେ?
ମୁଁ ମାଛ, ଭାତ ସନ୍ତୁଳା ଯୋଉ ତରକାରୀ।
ହଁ, ହଁ।
ଆପଶ? ହଁ ଦେହ ଭଲ ଅଛି।
ହଁ ମୁଁ ବି ସେଇ ଖରାବେଳେ ତ ଭାତ ଖାଇଥିଲି ଆଉ। ଆଉ ମୁଁ କିଛି ଖାଇନି ଖାଲି ବିସ୍କୁଟ୍ ଦିଟା ଖାଇଥିଲି ଆଉ। ଚାରଟା ବେଳେ।
ଆଚ୍ଛା।
ଆପଣଙ୍କ ଦେହ ଭଲ ଅଛି?
ହଁ ଦେହ ଭଲ ଅଛି।
ଓ ହୋ। ଏବେ କଣ ପଢାପଢି କରୁଛନ୍ତି?
ହୁଁ, ଏବେ ପ୍ଲସ୍ ଥ୍ରୀ ସେକେଣ୍ଡ ଇୟର୍ ହେଲା। ମାନେ ଆହୁରି ଦି ବର୍ଷ ପଢିବାର ଅଛି ଆଉ।
ଅଁ, ହଁ ଆପଣଙ୍କର ବି ଚାରି ବର୍ଷ ହେଇଯାଇଛି ପ୍ଲସ୍ ଥ୍ରୀ?
ହଁ।
ଅଁ, ହଁ।
ଆପଣ ଏବେ କଣ କରୁଛନ୍ତି?
ହଁ ମୁଁ ମୁଁ ବି ସେ ପ୍ଲସ୍ ଥ୍ରୀ ତ କରୁଚି, ଆମର ବି ସ-ଚାରି ବର୍ଷ ହେଲା ହେଇଯାଇଛି।
ଆପଣ ଜାଣିଛନ୍ତି ଦଶହରା ଗୋଟେ ପର୍ବ ଥାଏ?
ହଁ, ହଁ ଦଶରା ବିଷୟରେ ମୁଁ ଜାଣିଚି। ଦଶରା ବି ବହୁତ ଭଲରେ ବି ମଜାମସ୍ତି ହୁଏ।
ତି ପାଳନ କରାଯାଏ ଏ ପର୍ବଟା।
ଆମର ତ ଦଶରା ହୁଏନି। ହେଲେ ଆମ ପାଖ ଗାଁ ରେ ହୁଏ। ଆମେ ମୋ ମାମୁଁ ଘର ଗାଁ ରେ ହୁଏ, ଆମେ ସେଇଠି କି ଯାଉ। ଦଶରା ହେଇନଥିବ ଆମେ ସେଇଠିକି ଯାଉ। ପୂଜା ଫୂଜା ଦେଖିବା ପାଇଁ ବୁଲି ବୁଲା ପାଇଁ ଯାଉ। ଦେଖିକି ସବୁ ଆମର ଷଷ୍ଠୀ ଠୁ ତ ପୂଜା ଆରମ୍ଭ ହେଇଯାଏ। ଅଷ୍ଟମୀରେ ତ ସେଇଟା ମେନ୍ ପୂଜା ଥାଏ। ଆମେ ଅଷ୍ଟମୀ ଦିନ ବୁଲାବୁଲି କରିକି ଆସୁ ଭାରି ମେଢ ବୁଲିକି। ସେଠି ତ ବହୁତ ଜାଗାରେ ମେଢ ହୋଇଥାଏ। ତାପରେ ଦଶରା ବଳଦ ବି ବୁଲନ୍ତି, ତାଙ୍କୁ ଦଶ ଶରା ବଳଦଙ୍କୁ ସଜେଇଥାନ୍ତି ଯେମିତି ବଢିଆ ଦେଖାଯାଥାନ୍ତି। ଆଉ ତାପରେ ଅଷ୍ଟମୀ ଦିନ ବୁଲାବୁଲି କରିକି ଆସିକି ତାପରେ ରାବଣ ପୋଡିତ ହୁଏ, ରାବଣ ସେଠି ତିଆରି ହେଇ ଥାଆନ୍ତି। ରାବଣ ପୋଡି ଦେଖିକି ଆସିଲା ପରେ ନଅ ତ ତଥାପି ହେଇଯାଏ ଆଟା ନଅଟା ରାବଣ ପୋଡି ଦେଖିକି ଆସୁ। ତାପରେ ସେଇଦିନ ରାତିରେ ତ ରାବଣ ପଣି ଦେଖିକି ଆସିକି ଖାଇ ପିଇକିି ବାହାରିବୁ। ପୁଣି ମେଲଣ ହୁଏ, ଭଶାଣି ହୁଏ ଦେଖିବାକୁ ଯାଉ।
ଓହୋ, ଆପଣ ଯାଆନ୍ତି ତାହାଲେ ଆପଣଙ୍କ ମାମୁଁ ଘରେ?
ହଁ।
ଆଚ୍ଛା।
ବହୁତ ଭଲ ରୁହେ, ସେଇଟା ବଳଦ ଯାତ୍ରା ପାଇଁ ବି ତାହାଲେ ପ୍ରସିଦ୍ଧ ସେ ମୋ ମାମୁଁ ଘର ଗାଁ।
ଆଚ୍ଛା, ଆପଣ ମାମୁଁ ଘର ତାଙ୍କ ଗାଁ ନାଁ କଣ?
ଏ ଯୋଉ ଭୁବନ।
ଉଁ, ଭୁବନରେ ତ ଦଶରା ବହୁତ ଫେମସ୍ ବଳଦା ଯାତ୍ରା ଯୋଗୁଁ।
ହୁଁ ଆଉ ତାଙ୍କର ଗଣେଶ ମେଲଣ ବି ଭଲ ଏଇ ତିନି ଚାରି ବର୍ଷ ହେଲା କରୁଚନ୍ତି। ଭଲ ବି କରୁଚନ୍ତି ଆଉ ଏ ବର୍ଷ ତ ହେ କରିଥିଲି ରାମ ମନ୍ଦିର ସବୁବେଳେ ଭଲ କରନ୍ତି ତା ପୂର୍ବ ବର୍ଷ ଜଗନ୍ନାଥ ମନ୍ଦିର କରିଥିଲେ।
ହୁଁ
ଆଉ ତା ପୂର୍ବ ବର୍ଷ ଏ ଯୋଉ ହଁ ବୁଲିଯାଏ ବଢିଆ ବହୁତ ମେଲଣ କରନ୍ତି ମୀନା ବଜାର ବି ପଡେ। ଆମେ ବୁଲି ବୁଲାକି ଦେଖିକି ଆସୁ କିଣାକିଣି ବି ବହୁତ ସାରା କରୁ। ଖାଇ ପିଇକ ବି ଆସୁ।
ଆ
ଆପଣ କେବେ ମେଳା ବୁଲିବାକୁ ଯାଆଁନ୍ତି?
ଆମେ ବି ଯାଉ ସେମିତି ବୁଲି ସେଇ ଦଶରା ଆମ ଆଡେ ବି ବହୁତ ବଢିଆ ସେ ହୁଏ। ଆମର ବି ଏଠି ବଳଦ ଯାତ୍ରା ଉଁ ଦଶରା ସେ ଦୋଳି ଫୋଳି ବଡ ଦୋଳି ଆସେ ପଡେ ଉଁ ଉଁ ଦୁର୍ଗା ମାଙ୍କର ତ ବହୁତ ସାରା ମୂର୍ତ୍ତି ମେଢ ହେଇକି ପୂଜା କରାଯାଏ। ଷଷ୍ଠୀ ଠୁ ଆରମ୍ଭ ହେଇଯାଏ ଆମର ପୂଜା ଏମିତି ଲାଗିରହିଥିବ ଷଷ୍ଠୀ ସପ୍ମୀ ଷଷ୍ଠ ମୀ ନବମୀ ଦଶମୀ ରୁ ଦଶରା ତ ବହୁ ଦଶମୀ ଦିନ ତ ପୁରା ବଡ ସେ ପୂଜା
ଅ ହଁ ଦଶମୀ ଦିନ ଭଲ ହୁଏ। ମେଲଣ ତ ଦେଖିବାକୁ ବହୁତ ଭଲ ଲାଗେ ସେଠି ଶିବ ପାର୍ବତ କେତେ ବି ମେଢ଼ ହୁଅନ୍ତି ଦୁର୍ଗାଙ୍କ ମେଢ଼ ସହିତ ଶିବ ପାର୍ବତୀ ହୁଅନ୍ତି ସବୁ ବଢିଆ ବଢ଼ିଆ ଅବତାର ଦେଖ ଦେଖିବାକୁ ମିଳେ ତାଙ୍କର ସୁନାରେ ବି ଏ ଯୋଉ ମାନେ ତାଙ୍କୁ ପୁରା ସୁନାରେ ତାଙ୍କ ହୀରା ଫିରା ସବୁ ସୁନା ରେ ପିନ୍ଧା ଯାଇଥାଏ। ସବୁ ଠାକୁରଙ୍କୁ ପିନ୍ଧାଯାଏନି? ଏମିତି ଗୋଟେ ସାଇଟିରେ ଅଛି ଜଣେ ଥାନ୍ତି ମାନେ ଗୋଟେ ଯେମିତି ସାହି ହେଇକି ସମସ୍ତେ କରନ୍ତି ସେ ପଟେ ଗୋଟେ ଜଣଠା ତାଙ୍କୁ ଏମିତି ପିନ୍ଧାନ୍ତି ସବୁ ସୁନାର।
ଆଚ୍ଛା।
ଆଉ ଗଣେଶ ଯେତେବେଳେ ମେଲଣ ହୁଏ ବି ଲଡୁ ନିଲାମ ହୁଏ ଭୁବନ ରେ ବହୁତ ଭଲ ସେ ହୁଏ। ଆଉ ଆପଣଙ୍କ ଆଡେ ଗଣେଶ ମେଲଣ ହୁଏ। ମା ସେମିତି ଖାଲି ଗଣେଶ ପୂଜା କରିକି ଭସାଣି କରିଦିଅନ୍ତି।
ହଁ ଆମ ଆଡେ ଏଇଠି ଗାଁ ଆମ ଗାଁ ରେ ହୁଏ ଆମର ଏମିତି ସାଇ ହିସାବରେ ସବୁ ରେ ଆମର ଗଣେଶ ପୂଜା ଗଣେଶ ପୂଜା ଟା ଆମ ଗାଁରେ ବି ଯେମତି ଯ ଜାଣିଥିବେ ଟାଉନ ମାନେ କି ବଡ ବଡ ଜାଗା ମାନେ ହେଁମ୍ ଗଣେଶ ପୂଜା ଯେମତି ହୁଏ ସେମିତି ଆମ ଗାଁରେ ବି ହେଇଗଲାଣି ପୁରା ଗାଁରେ ବହୁତ ବଢିଆ ସେ କରୁଚନ୍ତି ସବୁ ସାହିରେ ମେଢ କରିକି ଭଲ ହଉଛି ପ୍ରୋସେସନ ବହୁତ ବଢିଆ ସେ ଡିଜେ ଫିଜେ ଆଣି ବହୁତ ଭଲ ଭସାଣି କରିକି ପକାନ୍ତି ଠାକୁରଙ୍କୁ।
ଭଲ ସେ ଜେ ଚାରି ପାଞ୍ଚ ପାଞ୍ଚ ଦିନ ଗଣେଶ ପୂଜା ଦିନରୁ ତ ଠାକୁର ଥିବେ ଆମର ପାଞ୍ଚ ସାତ ଦିନ ପରେ ଯାଇକି ଠାକୁର ପଢନ୍ତି ତ ଯେତିକି ଦିନରେ ପଡ଼େ ଆମେ ବହୁତ ହି ମଜା ମସ୍ତି ମସ୍ତି କରୁ ଆମ ସାହିରେ ଯେହେତୁ ହୁଏ
ଏଁ ଦେ।
ବୁଲାବୁଲି କରୁ ଆମେ କଲେଜରେ ବି କଲେଜ ବି ଯାଉ ଗଣେଶ ପୂଜା ସରସ୍ଵତୀ ପୂଜା କରି।
ଯେତେହେଲେ ସ୍କୁଲ ବେଳର ଯେମିତି ଗଣେଶ ପୂଜା? ସାଙ୍ଗମାନେ ମିଶିକି ସଜାସଜି କରୁ ସେମିତି କିନ୍ତୁ ଖୁସି ନାହିଁ। ଖାଲି ଏମିତି ମେଲଣ ଯାହା ଦେଖିଯିବା କଥା ଆଉ
ହଁ। ଆଉ ଆପଣ କୋଉ ସବୁ ତୀର୍ଥ ଜାଗା ବୁଲିଛନ୍ତି ମାନେ ଯେମତି ପୁରୀ? ସେମତି ଓଡିଶାର ସବୁ କୋଉ କୋଉ ଜାଗାକୁ ବୁଲି ଯାଇଛନ୍ତି?
ମୁଁ ପୁରୀ ଯାଇଛି କୋଣାର୍କ ଯାଇଛି ଆଉ ଧବଳେଶ୍ଵରରେ ଏବେ ମାନେ ଲାଷ୍ଟ ଡିସେମ୍ବର ମାସରେ ଦୁଇ ହଜାର ପଚିଶରେ ଆମେ ଧବଳେଶ୍ଵରବି ବୁଲିକି ଯାଇକି ଆସିଥିଲୁ। ଆଉ ମୁଁ ବାଲେଶ୍ଵର ବି ଯାଇଛି ଏମତି ଯାଇଛି ଆଉ କିଛି ବି ଜାଗା ବି ଯାଇନି ବହୁତ ଜାଗା ତ ଯାଇନି ଏଇ ଅଳ୍ପ ଜାଗା ଯାଇଛି ଆଉ
ହୁଁ ହୁଁ।
ଏବେ ଯୋଉ ଧବଳେଶ୍ଵର ଆମେ ଯାଇଥିଲୁ? ମାନେ ଝୁଲା ପୋଲ ତ ଆଉ ସେପଟେ ଆଉ ଲୋକଙ୍କୁ ଯିବା ଆସିବା କରୁନାହାନ୍ତି। ଏ ଯୋଉମାନେ ବୁଲାବୁଲି କରିବାକୁ ଆସିଛନ୍ତି କେବଳ ତାଙ୍କ ଗାଁ ଲୋକମାନେ ଯାହା ହଁ ଯୋଉ ସେପଟେ ଯାଉଛନ୍ତି ଆମେ ପ୍ରକୃତରେ ମାନେ ସେଇ ଧବଳେଶ୍ୱର୍ ଝୁଲାପୋଲ ପଟେ ଯିବୁ ବୋଲି ମାନେ ଖୁସି ହେଇକି ଯାଇଥିଲୁ କିନ୍ତୁ ଦେଖିଲା ବେଳେ ସେପଟେ ଆଲାଓ କଲେନି। ଆମେ ରୋଡ ପଟେ ପୁଣି ଗଲୁ।
ଆଛା।
ଆଉ ଆପଣ କୁଆଡ଼େ ଯାଇଛନ୍ତି କେବେ ବୁଲାବୁଲି କରିବା ପାଇଁ?
ହଁ ମୁଁ ପୁରୀ ଯାଇଥିଲି ତାପରେ ଏବେ ଦି ମାସ ପୂର୍ବରୁ ମୁଁ ଯାଇଥିଲି ଗୋଟେ ଘଟଗାଁ ଘଟଗାଁ ଯାଇଥିଲି ଜାଣିଥିବେ କେଉଁଝର ଘଟଗାଁ। ତାପରେ ଏବେ ଯାଜପୁରରେ ଜାଣିଥିବେ ମା ବିରଯାଙ୍କ ମନ୍ଦିର।
ହଁ, ହଁ।
ହୁଁ, ବିରଜା ବି ଯାଇଥିଲି। ବିରିଜା ବହୁତ ସୁନ୍ଦର ଯାଗା ବହୁତ ବଢିଆ ମାଙ୍କ ଦର୍ଶନ କରିଥିଲୁ। ଏଇ ସନ୍ଧ୍ୟା ଟାଇମ ଯାଇଥିଲୁ ଯେହେତୁ ମାଆଙ୍କର ଆଳ ତୀ ଆମେ ଦେଖିଲୁ ମାନେ ସୌଭାଗ୍ୟର କଥା କହିବାକୁ ଗଲେ। ବହୁତ ହିଁ ବଢିଆ ଲାଗିଥିଲା ମାଆଙ୍କ ଆଳତି ଦେଖିବା ପାଇଁ।
ହାଁ।
ବହୁତ ବଢିଆ ଜାଗା। ଆଉ ତ ଘଟଗାଁ ବିଷୟରେ ଆପଣ ଜାଣିଥିବେ କଣ କହିବୁ ଘଟଗାଁ ଆଉ ମା ତାରେଣୀ ରହୁଥିଲେ। ବୁଲାବୁଲି କରୁଛୁ ଘଟଗାଁ ପାଖରେ ଅଛି, ଗୋଟେ ଜାଗାଟେ ଭଲ ଜାଗାଟେ ସାନଘାଗେରା। ଏ ଗୋଟେ ହୁଁ ଗୋଟେ ଜଳ ବଡ ଝରଣା ପାଣି ଗଳୁଥିବ ବଢିଆ ଜାଗା।
ଜଳପ୍ରପାତ ଆଉ କଣ?
ହଁ ଜଳପ୍ରପାତ ସେ ଯୋଉ କୁହନ୍ତି ତ ବଢିଆ ଜା ବୁଲାବୁଲି ଏମିତି କରିକି ଆସିଥିଲୁ ଆଉ
ହଁ ସେ ତ ଝରଣା କୂଳିଆ ଜାଗାକୁ ଯିବାକୁ ବହୁତ ଭଲ ଲାଗେ କାହିଁକିନା ପାଣି ଫାଣି ସବୁ।
ହଁ ପାଣି ଜାଗାକୁ ତ ଯିବା ପାଇଁ ବହୁତ ହିଁ ଭଲ ଲାଗିବ।
ହୁଁ। ଆଉ ସିଆଡେ ବି ଯାଇଁକି ମାନେ ଭୋଜି ଫୋଜି ବି ମୁଁ ଶୁଣିଛି କରନ୍ତି ସେଇ ପା
ହଁ ଭୋଜି ବି କରନ୍ତି ଅଁ ଆମେ ଯୋଉ ସବୁ ଯାଇଥିଲୁ। ଆମେ ଯୋଉମାନଙ୍କ ସାଙ୍ଗ ଯାଇଥିଲି ସେମାନେ ସେଠି ମାନେ ଯେତେବେଳେ ସେମାନେ ତାଙ୍କ ଛୋଟ ଛୋଟ ବେଶୀ ନାହିଁ ତାଙ୍କ ଏଜ ର ସବୁ ସେଇ ଘଟଗାଁ ଆଡେ ଯାଆନ୍ତି। ଏଇ ପିକନିକ ହୋଉ ସେଇ ଆଡେ ଭୋଜି ଫୋଜି ଆ କରି ଉମ୍ ମଜାମସ୍ତି କରିକି ଆସିଥାନ୍ତି ସିଏ ଆମକୁ କହିବାରୁ ଆମେ ସିଏ ଆମକୁ ହିଁ ନେଇଥିଲେ ବୁଲି ଏମିତି ଜାଗା ସବୁ କହିବାରୁ ଆମେ ଯାଇଥିଲୁ। ସେ ସାନଘାଗରା ହୋଉ ବଢିଆ ଜାଗା ଉନ୍ କହିକି ନେଇଥିଲେ ଆମେ ଯାଇଥିଲୁ ମାତାରାଣୀଙ୍କୁ ଦର୍ଶ ନ କଲୁ ହେଇକି ଆସିଲୁ।
ହୁଁ ଅଲଗା ଅଲଗା ଜାଗାକୁ ବୁଲିବାକୁ ହୋଉ କି ମଜା ଭୋଜି କରିବାକୁ ଗଲେ ବୋହୁତ ମଜା ଲାଗେ ଯେହେତୁ ଗୋଟେ ଜାଗାରେ ଯାଇଁକି ସବୁବେଳେ ତ ଆଉ ଗାଁରେ ଘରେ କଲେ ଭଲ ଲାଗେନି ବାହାରକୁ ବି ବେଳେ ବେଳେ ଯିବା କଥା କାହିଁକି ନା ଯୋଉ ଜାଗା ଯେତବେଳେ ଦେଖିବାକୁ ସୁ ଯୋଗ ମିଳୁଚି ସେଇ ଜାଗା ସେତେବେଳେ ଯାଇକି ଦେଖିକି ବୁଲିଦେଇକି ଆସିବା କଥା ଆଉ ଯୋଉ ଖୁସିଟା ଯୋଉ ଟାଇମରେ ମିଳୁଚି ସାରିଦବା କଥା କାହିଁକି ନା କଣ ମଣିଷ ଜୀବନରେ କଣ ସବୁ କରିବେନା ଆଉ ଠାକୁରଙ୍କ ଜାଗାକୁ ତ କେବେ ବି ମନା କରିବା କଥା ନୁହେଁ। ଯେବେ ବି ସୁଯୋଗ ମିଳୁଚି ଯିବା ପାଇଁ କାହିଁକିନା ଏଟା ଭଗବାନଙ୍କ ଇଚ୍ଛା ସିଏ ମାନେ ତା ଙ୍କ ଡାକରାରେ ତ ସବୁ ହେଇଥାଏ।
ହଁ।
ହଁ। ଆପଣଙ୍କ ଦେହପାଆ କେମିତି କଣ ଅଛି?
ହୁଁ ଏବେ ଦେହପାଆ ଭଲ ଅଛି। ସିଜିନ୍ ଚେଞ୍ଜ ହୋଉଚି ତ ଟିକେ ଏମତି ଦେହ ମୁଣ୍ଡ ଦେହ ହାତ ଏମତି ଯେମତି ଦରଜ୍ ଲାଗେ ପିଡା ସେମିତି ଦେହ ଅଛି ମୁଣ୍ଡଟା ଟିକେ ବିନ୍ଧା ବିନ୍ଧି କରୁଚି ନହେଲେ ଆଉ ସବୁ ଠିକ ଠାକ ଅଛି ଆଉ।
ହଁ ଆଉ ତ କିଛି ଦିନ ଗଲେ ଜଗନ୍ନାଥ କୁ ଜର ଛାଡିଲେ ଲୋକମାନଙ୍କୁ ସବୁ ପ୍ରାୟେ ଏ ଆସ୍ତେ ଆସ୍ତେ ଜର ଧରିଯିବ ଥଣ୍ଡା ଜ
ହଁ ଝିପିଝିପି ବର୍ଷା ହେଲି
ହୁଁ ଟିକେ ଦେଖି ଚାହିଁକି ଚଳୁଥିବେ ପାଗଟା କେତେବେଳେ କଣ ରହୁଚି ଠିକ ନାହିଁ ଦେହ ପାଆ ବି ଖରାପ ହେଇ ପଡୁ ପାରିବ। ହୋଉ ଆଉ ହୋଉ ଆପଣଙ୍କୁ ମୁଁ ଆଉ ଟିକେ ପରେ କଥା ହେବି। ଆପଣ ମୋ ସହ କଥା ହେଇଥିବାରୁ ଆପଣଙ୍କ ମୂଲ୍ୟବାନ ସମୟରୁ ଦେଇଥିବାରୁ ଆଉ ଆପଣ ବି ଆପଣଙ୍କ ବିଷୟରେ ବୋହୁତ କହିଲେ। ଆଉ ଆପଣ ଯାଇଥିବା ବୁଲି ଜାଗା ବିଷୟରେ ବି କହିଲେ ମତେ ବୋହୁତ ଭଲ ଲାଗିଲା। ଆଉ ଦେଖିଆ ଯେବେ ମିଳିବ ସମୟ ତ ସେ ଜାଗା ଆମେ ନିଶ୍ଚୟ ଯିବୁ ବୁଲିବାକୁ କେବେ ସାଙ୍ଗମାନେ ହୋଉ ନହନେ ପରିବାର ହୋଉ। ହଁ ହୋଉ ମୁଁ ଏବେ ଟିକେ ରଖୁଚି।
ହଁ।
ହଁ।